ଆଜ୍ଞା ନମସ୍କାର।
ନମସ୍କାର ରାଧେ ରାଧେ।
ରଧେ ରାଧେ। ତ ତ ଆପଣ ଏବେ କଣ ଖାଇସାରିଲେଣି?
ଆଜ୍ଞା।
କଣ ଖାଇଲେ?
ଦେଇ ବ୍ୟସ୍ତ ଭାଗ ଦେଇଛି ସେଥିପାଇଁ ଟିକେ ପୁରୀ ବୋଟା ତରକାରୀ କରିଦେଇଥିଲି ଘରେ। ହଁ ଖାଇ ଶଇଆକୁ ଆଉ ଆଉ ଆପଣ କଣ ଖାଇଛନ୍ତି।
ଜଣେ ଆମେ ସକାଳୁ ବରା ପିଆଜି ପକୁଡି ଯାଇଥିଲୁ ଗୋଟେ ଦୋକାନକୁୁ ଖାଇଦେଇ ଆଇଛୁ। ପେଟେ ଖାଇଛି ପୁରା।
ମତେ ତେଲ ଜିନିଷ ଖାଆନ୍ତିନି କାହିଁକନା ସକାଳୁ ତେଲ ଜିନିଷ ଖାଇଲେ ପେଟ ଗ୍ୟାସ୍ ହେଇଯିବ।
ଦେଖନ୍ତୁ ସମସ୍ତ ପେଟ ଏକା ନୁହଁ। ତ ଆମର ଚଳେ ବୁଝିପାରୁଛନ୍ତି।
ଗୃହବତୀ ଟିକେ ଧ୍ୟାନ ଦିଅନ୍ତୁ ଆଜି ସିନା ବୟସ ଅଛି ଜଣା ପଡୁନି ବୟସ। ତୁ ଗଲାବେଳକୁ ଧୀରେ ଧୀରେ ଗ୍ୟାସ ର ପ୍ରୋବ୍ଲେମ ସମସ୍ୟା ବାହାରିବ।
ବୁଝିଛି। ହ ଆପଣ ଯାହା କରଛନ୍ତି ଠିକ୍ ତ ମୁଁ ଭାବୁଛି କଣ କରିବି। ସକାଳୁ କଣ ଖାଇବି କିଛି ଜାଣିପାରୁନି ଆପଣ କିଛି ଉପଦେଶ ଦିଅନ୍ତୁ କଣ ଖାଇବି।
ଆମ ଘରେ ବନେଇକି ଛୁଡ଼ା ସନ୍ତୁଳା ବି ଖାଇ ପାରିବେ ରୁଟି ପରଟା କରିକି। ଖାଇପାରିବେ ସୁଜି ଉପମା କରିକି ଖାଇପାରିବେ ନହେଲେ ଛତୁଆ ଘରେ
ଆଜ୍ଞା ଆଜ୍ଞା ଛତୁଆଟି କହିଲେ ଚଳିବ। କଣ ଏତେ ସକାଳେୁ ମୁଁ ଏଇଗା ବନେଇ ପାରିବିନି ଆପଣ ଯେମିତି କହିଲେ। ସନ୍ତୁଳା ହଉ ରୁଟି ମୋ ପକ୍ଷେ ସମ୍ଭବ ନୁହଁ।
ହୀତ ନହେଲେ ଘରେ ତିଆରି ଛତୁ ବି ଖାଆନ୍ତ ଦେହ ପାଇଁ ହୀତ କର।
ହୁଁ।
ଆଉ ଆପଣ କେମିତି ଅଛନ୍ତି?
ଦେଖନ୍ତୁ ଏବେ ମୁଁ ବହୁତ ଭଲ ଅଛି ପ୍ରାୟତଃ ପାଞ୍ଚ ଦିନ ତଳେ ମତେ ବହୁତ ଜୋର ଥଣ୍ଡା ହେଇଥିଲା। ତ ଏବେ ବହୁତ କମିଗଲାଣି ମେଡିସିନ ଖାଇଲା ପରେ ଏବେ ପାଟି ଟୁଣ୍ଟୁକା ହେଇଯାଇଥିଲା। ମୁଁ ଖାଇ ପାରୁନଥିଲି ପ୍ରାୟ ଦି ଦିନ ପାଖାପାଖି ମୁଁ ମାନେ କୌଣସି ରାଗ ଜିନିଷ ଖାଇପାରିଲିନି ସବୁ ଯାହା ବିି ଖାଇଲି ବିନା ନଙ୍କା ରେ ତ ଚଳିବ ଏବେ ଭଲ ହେଇଲାଣି ଆପଣ ଦେଅ?
ଆଉ ମହଦିନ ଭଲ ଅଛି ଏଇ ଟିକେ ଥଣ୍ଡା ହେଇଯାଇଛି। ଯହେତୁ ପାଣିପାଗ ଟା ସାଙ୍ଗେ ସାଙ୍ଗେ ମାନେ ପରିବର୍ତ୍ତନ ହେଇଗଲା ଖରା ହଉଥିଲା ଜୋର ସେ ବର୍ଷା ଲାଗି ହିଛି ସେଥିପାଇଁ କି ଟିକେ ଥଣ୍ଡା ହେଇଯାଇଛି। ଆଉ
ହଁ ସୋରିଷ ତେଲ ମାରନ୍ତୁ ପାଦରେ ସୋରିଷ ତେଲ ମାରନ୍ତୁ ତ ଭଲ ରହିବ ଦେହ ଟିକେ।
ପାଦରେ ସୋରିଷ ତେଲ ତେଲରେ ରେ ରସୁଣ ଫୁଟେଇକି ମାରୁଛି। ଆଉ ତୁଳସୀ ପତ୍ର ମହୁ ବି ଖାଉଛି ଟିକେ ଉପଶମ ହେଇଛି। ଭଲ ଲାଗୁଛି ଦେହ ଟିକେ ଏବେ।
ଯା ହଉ ଭଗବାନଙ୍କ କୁପାରୁ ଭଲରେ ଥାଅ। ଜଗନ୍ନାଥ ତମଙ୍କୁ ଅନେଇଛନ୍ତି ଆଉ ଆପଣ ଠାକୁର ପୂଜା କରିସାରିଲେଣି।
ଆଜ୍ଞା ମୁୁଁ କଉ ସକାଳୁ ଉଠି
ହ
ମୋର ନିତ୍ୟକ୍ରମ ସାରି ଠାକୁର ପୂଜା ସାରି ଜଳଖିଆ ବନେଇ ଖାଇସାରି ମଧ୍ୟାହ୍ନ ଭୋଜନର ପ୍ରସ୍ତୁତ ଆରମ୍ଭ କଲେଣି?
ଅ ଆପଣ ନଈ ବଢିର କିଛିଟା ଅପକାରୀ କହିବେ କଣ ଏମିତି ଆମ ପ୍ରଭାବ ପଡେ ଆମ ପରିବେଶ ଉପରେ ନଈ ବଢିର ଖରାପ ପ୍ର
ଏ ଆଗରୁ ଯେତେବେଳେ ମାନେ କଣ ମାନେ ବନ୍ଧ ସବୁ ଭଲ ନଥିଲା ଘରେ ପାଣି ପଶିଯାଏ ଗାଁ ଭିତରେ ପାଣି ପଶିଯାଏ ଗାଁ ଭିତରେ ପାଣି ପସି ଲେ ମାନେ ଜୀବଜନ୍ତୁଙ୍କର ଡର ରହେ। ଆଉ ମାନେ ପାଣି ସବୁ ଦୂଷିତ ହେଇଯାଏ। ଦୂଷିତ ପାଣି ପିଇବା ଦ୍ଵାରା ଆମୁକୁ ବହୁ ପକାର ରୋଗ ହେଇଥାଏ ଆଉ ଡାକ୍ତରଖାନାର ସସ ଥିବି ହୁଏ ପାଣି ଯେହେତୁ ଗାଁରେ ଭର୍ତ୍ତି ହେଇକି ଥାଏ କିଛି ବି ରୋଗ ହେଲେ ଆମେ ନେ ଡାକ୍ତରଖାନା ଯିବା ଆସିବା ପାଇଁ କିଛି ସେତେବେଳେ ସୁବିଧା ବି ନଥିଲା। ଏବେ ତ ଧୀରେ ଧୀରେ ସବୁ ସୁବିଧା କରିସାରଲେଣି ସରକାର ସବୁ ଗ୍ରାମକୁ ସଡକ ସ ଯୋଜନା ଦେଲେଣିି ଆଉ ପାଣି ପାଇଁ ଚେ ସବୁ ବସୁଧା ମେଘା ପାଣି ଯୋଜନା ବି ଦେଇଚନ୍ତି। ପ୍ରତି ଗ୍ରାମରେ ଗୋଟେ ଗୋଟେ ଡାକ୍ତରଖାନା ଖୋଲିଚନ୍ତି। ଅଗୁରୁ ଏଇ ସବୁ ଅସୁବିଧାରେ ସମ୍ମୁଖୀନ ହବାକୁ ପଡୁଥିଲା ଆଉ।
ଦେଖନ୍ତୁ ଆପଣ ଯାହା କହିଲେ ଠିକ କିନ୍ତୁ ଆହୁରି ମଧ୍ୟ ଅଛି କିନ୍ତୁ ଆପଣ ଯାହା କହି ହୁଁ।
କହୁନାହାନ୍ତି କଣ କଣ ଅଛନ୍ତି ଅଛି?
ଏମିତି ବିଲରେ କୌଣସି ଜିନିଷ ପଚିଯାଏ। ଆ ଫଳ ମୂଳ ପଚିଯିବାରୁ ଚାଷୀ ମାନଙ୍କର ଲସ୍ ହୁଏ। ଆଉ ମଧ୍ୟ ଜଣ ଜଣକ ଚାଳି ଘରେ ଘର ଭିତରେ ପାଣି ପଶିଯାଏ ପାଣି ଜାଣିଛନ୍ତି ଯୋଉ ଝରି ଲାଗେ ମାନେ କେମିତି ବୁଝେଇବି
ହଁ ହଁ ମାଟି ଘର ଯୋଉ ଥିଲା ଘର ଭିତରେ ଝର ପଡିକି ପାଣି ହେଇଯାଏ ଗ ସବୁ ଜିନିଷ ପତ୍ର ନଷ୍ଟ ହେଇଯାଏ।
ହୁଁ ତ ବହିପତ୍ର ଆମର ଛୋଟ ବଡ କେତେ କେମିତି ଯାଇଚି। ତ ବହୁତ ଦୁଃଖ ଥିଲା ସେଦିନ। ଆଉ ଏବେ ତ ବହୁତ ସୁବିଧା ହେଇଗଲାଣି।
ଆପଣ ଗ୍ରାମକୁ ମାନେ କଣ କଣ ସୁବିଧା ପହଁଞ୍ଚିଲାନି ନା ପହଞ୍ଚି ପାରୁନି।
ହଁ ଏବେ ବହୁତ ସୁବିଧା ପହଞ୍ଚିଲାଣି ଏବେ ଆମର ରାସ୍ତା ଘାଟ ବନ୍ଧ ହଉ ଏବେ ଆଉ ନଈ ବଡି ହିଁ ଆସୁନି ଆମର ଏତେ ବନ୍ଧ ଷ୍ଟ୍ରଙ୍ଗ ହେଲାଣି।
ଆଗରୁ ମାନେ ନଈ ବଢି ପିଲା ମାନେ ଲୋକମାନେ ସବୁ ବନ୍ଧରେ ମାନେ କଣ ବାଲି ଅଖାରେ ବାଲି ପୁରେଇ ବନ୍ଧ ବା ବାନ୍ଧିବା ପାଇଁ କି ମାନେ କଣ ସମସ୍ତେ ଏକାଠି ହେଇକି ସେଇ ବନ୍ଧ ପାଖରେ ହି ରୁହନ୍ତି। ଜଗିକି ରୁହନ୍ତି କାଳେ କେତେବେଳେ ଘାଇ ହେଇକି ବନ୍ଧ ଫାଟିଯିବ ଗାଁ ଫାଁ ଗାଁ ଭିତରେ ପାଣି ପଶିଯିବ ସେ ଡର ଟା ମନ ଭିତରେ ରହିଥାଏ ନା। ଆଉ ଏବେ ତ ଧୀରେ ଧୀରେ ସେ ଡର ସବୁ କମିଗଲାଣିି ଆଉ। ସରକାର ତ ବହୁତୁ ମାନେ ସୁବିଧା କରିସାରିଲେଣିି ଯା ହଉ
ଦେଖନ୍ତୁ ସବୁ ଗାଁରେ ସୁବିଧା ହେଇନି ଆମ ଗାଁ ରେ ଟିକେ ଯାହା ସରପଞ୍ଚ ବହୁତ ସା କରିଚନ୍ତି ମତେ ଲାଗୁଚି। ଯାହା ଫଳରେ ଏତେ ସବୁ ଜିନିଷ ହେଇଚି କାରଣ ମୁଁ ଗୋଟେ ଗୋଟେ ଗାଁ କୁ ଯାଇଚି ଏବେ ବି ସାଙ୍ଗ ତ ଅଣ୍ଡର ଡେଭଲପ ଅଛନ୍ତି।
ହୁଁ ତ ଆମ ଗାଁକୁ ନବୀନ ବାବୁ ଆସିଥିଲେ ଥରେ। ଙ୍କ ହେଲା?
ନାଇଁ ନାଇଁ ଘରେ ଡାକୁଥିଲେ ତ।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ
ମୁ ତାକୁ ଗୁରୁ ମଙ୍ଗଳା ଦେଇଥିଲି।
ହୁଁ।
କେନ୍ଦୁଝର ତାରିଣୀ ବି ଯାଇଥିଲି।
ଏତେବାଟ ବୁଲିଛନ୍ତି ନାଇଁ କି?
ଆଉ ଚିଲିକା ମାନେ ମୋର ଗୋଟେ ଇଛା ରହିଯାଇଛି ଚିଲାକା ରେ ଯୋଉ କାଳିଜାଇ ମନ୍ଦିର ଅଛି ତ ସେଇଟା ଆଜି ଯାଇ ଟିକେ ଦେଖିପାରନି। ବହୁତ ଇଚ୍ଛା ହଛି ଯିବା ପାଇଁ ଦେଖ ଯାଉ କଣ ହଉଛି ଭଗବାନଙ୍କ
ଆପଣ ଏକା ଯାଆନ୍ତି ନା ଆପଣ ସହିତ ଭାଇ ଯାଆନ୍ତି।
ନାଇଁ ନାଇଁ ଭାଇ ବି ଯାଆନ୍ତି ଆମ ପରିବାର ଲୋକ ବି ଯାଆନ୍ତି ଆଉ ସମସ୍ତ ସାଙ୍ଗହେଇକି ଯାଉ।
ଭଲ ଭଲ ଯାହା ହଉ ଖୁସି ଲାଗିଲା ଶୁଣିକି। ତ ଆପଣ ସକାଳୁ କଣ ଖାଇଲେ?
ସକାଳୁ କଣ ସେ ଚୁରା ସନ୍ତୁରା ଟିକେ କରିଥିଲେ କହିଲୁ ଆଉ।
ଆଁ ଆପଣ ଗାଧୁଆଳେ କିଛି ଖାଇବେନି?
ହଁ ମଧ୍ୟାହ୍ନ ପାଇଁ ତଭୋଜନ ପ୍ରସ୍ତୁତ କଲେଣିି ମୁଁ। ଭାତ ବସେଇଛି ଡାଲମା ପାଇଁ ଗୋଟେ ବାଡିଆ ଡାଲମା କରିବା ପାଇଁ ପରିବା କାଟି ଗୋଟି ହୁଁ ଡାଲି ପାକେଇ କି ବଖରି ସାଇଲିଣିି।
କରନ୍ତି।
ହଁ ଏକାଦଶୀ କରେ ମାସକୁ ଦିଟା ଏକାଦଶୀ ପଢେ। ଆଉ ସେ ଏକାଦଶୀରେ ଆମେ ଅନ୍ନ ଗ୍ରହଣ କରୁନୁ।
ହୁଁ ହୁଁ।
ଆଉ ଆମିଷ ବି ମଧ୍ୟ ଖାଉନୁ।
ଯାହା ହଉ ଆପଣ ବହୁତୁ ବହୁତୁ ସିରିଅସ ଭକ୍ତ ବୋଧେ ମତେ ଲାଗୁଛି। ହ୍ୟାଲୋ।
ଆ ହ ଆମେ ଟିକେ ବେଶୀ ଜଗନ୍ନାଥ ପ୍ରେମୀ ତ ସେ ସେଥିପାଇଁ କି
ହୁଁ ହୁଁ ବୁଝି ବୁଝିଲି । ହୁଁ ବୁଝିଲି ବୁଝିଲି ଆଜ୍ଞା। ଆପଣ କେବେ ଚାଲି ଚାଲି ପୁରୀ ଯାଇଛନ୍ତି?
ନାଇ ଚାଲି ଚାଲି ଯିବାଟା ତ ଆମ ପକ୍ଷେ ସମ୍ଭବ ନୁହଁ । ଆଗ ଯୁଗ ନାଇଁ । ଆଉ ତାଙ୍କ ଭଳିଆ ବଳ ବୟସ ମାନେ ଆମର ବି ନାହିଁ। ଆମେ ଯାଇ ଫେରିବୁ ଚାଲି ଚାଲି ।ଆମେ ଗାଡିରେ ଯାଉଛୁ ଆଉ।
ବୁଝୁଛି ଆପଣଙ୍କ କଥା ସେଇଟା ବୁଝୁଛି ନାଁ ମ ସେଇ ଭଳିଆ ଭକ୍ତି
ସେଇ ଜାଗାରେ ବୋଧେ ଆପଣ ଚାଲି ଚାଲି ଯାଇଥିବେ।
ଦେଖନ୍ତୁ ମୁଁ କାଉଡିଆ ବି ଆଜିଯାଏଁ ଯାଇନି। ମୋର ଏଭଳି ଭକ୍ତି ନାହିଁ । ମୋ ଭିତରେ ଭକ୍ତି ତି ନାହିଁ। ତ ଦେଖନ୍ତୁ ଭକ୍ତି ଜଣଙ୍କର ଯଦି ଅଧିକା ହେଇଯିବ ସେ ଚାଲି ଚାଲି ପଳେଇବେ। ତ ମୋର ଏତେ ଭକ୍ତି ଉଦୟ ହେଇନି ଭିତରେ। କେଜାଣି କୋଉଦିନ ବୁଡ଼ି ଭକ୍ତି ମିଳିବ। ହ୍ୟାଲୋ।
ଭଗବାନଙ୍କ ଶରଣକୁୁ ଯାଆନ୍ତୁ, ଭଗବାନ ଚାହିଁଲେ ସବୁ ହେଇପାରିବ।
ଆଜ୍ଞା ଆଜ୍ଞା। ଆଉ ଆପଣ, ମୁଁ ଶୁଣଛି କୁଆଡେ ଆପଣ ଭଲ ଗୋଟେ ରନର। ଆଜ୍ଞା।
କଣ କହିଲେ ବୁଝି ପାଇଲିନି ।
କଣ ଗୋଟେ ଭଲ ରନର କୁଆଡେ ଡେଲି ସକାଳୁ ଉଠି
ହଁ ହଁ ରନିଙ୍ଗି କରେ।ଯାଏ ପାଞ୍ଚ କିଲୋମିର ସେଇ ଭଳିଆ ରନୀ ଙ୍ଗି କରି କରି ଆପଣ ବି ତ ଭଲ ରନର
ପ୍ରାୟତଃ ଏତେ ଦୌଡେ, ଭଲ ଦୌଡେ ନା କିନ୍ତୁ ଅଳ୍ପ ବହୁତ ଦୌଡ଼ା ଦୌଡ଼ି କରୁଛି। ଆପଣ ମୁଁ ଶୁଣଛି କୁଆଡ଼େ ଆଜ୍ଞା ଆଜ୍ଞା ଆପଣ
ହୋଉ, ଭଗବାନଙ୍କ ଦୟାରୁ, ଜଗନ୍ନାଥଙ୍କ କୃପାରୁ ଆପଣଙ୍କର ସରକାରୀ ଚାକିରି ଚାକିରୀ ଟା ଟିକେ ଜଲ୍ଦି ହେଇଯାଉ। ନା, ଆପଣ ଟିକେ ଉପକୃତ ହେବେ।
ଧନ୍ୟବାଦ । ଯାହା ହୋଉ ଆପଣ ମୋ ଲାଗି କିଛି ଚିନ୍ତା କଲେ, ତ ବହୁତ ଖୁସି ଲାଗିଲା। ତ ଆପଣ ଗୋଟେ ରୋଷେଇ ଭଲ କରନ୍ତି ତରକାରୀ ତଥାବି ତରକାରୀ ପ୍ରସେସ ଟା ଟିକେ କାହିବେ କଣ କେମ୍ କରନ୍ତି, କୋଉ ତରକାରୀ? ନା ନାଁ ଆମିଷ। ତ ଛାଡ ଆଇଁଷ ତ ମୁଁ କରିପାରିବିନି ତ ଆମର ତ ବହୁତ କଷ୍ଟ ଲାଗେ କରିବାକୁ ତ ଆପଣ ଗୋଟେ ସାଧା ଆଇଟମ
ବି ବହୁତ ଭଲ କରେ।
କୁହନ୍ତୁ ଫାଷ୍ଟ ପ୍ରୋଷେସ କଣ କରନ୍ତି?
ପରିବା ପ୍ରଥମେ କାଟିଦିଏ। କାଟିକି ତାକୁ ଲୁଣ ହଳଦୀ ଗୋଳେଇକି କଡେଇ ବସେଇଲି ତେଲ ପାକେଇକି ଛାଣିଦିଏ। ତାପରେ ଏଏଏ। ଏ ପିଆଜ, ଅଦା, ରସୁଣ ତାକୁ ଟିକେ କାଟିକି ଆଗ ଭାଜି ଦିଏ ଟିକେ। ଏ ତେଲ ପକେଇକି, ତାକୁ ଶୀତଳ କରିବା ପାଇଁ କିଛି ସମୟ ଛାଡିଦିଏ।
ହୁଁ ହୁଁ।
ତା ଦେହରେ କାଜୁ ବି ପକେଇଥାଏ। ଆଉ ତାକୁ ଟିକେ ଶୀତଳ କରିବାକୁ କିଛି ସମୟ ଛାଡ଼ି ଦିଏ। ଏ ଶୀତଳ ହେଲା ପରେ ତାକୁ ବାଟି ଦେଇକି ମସଲାକୁ ଶିଳରେ।
ହୁଁ
ବାଟି ଦେଇକି ତା
ହଁ ଯେମିତି ତେଲ ପକେଇକି ମସଲା କଷିବା କଥା ସେଇ ଯୋଉ ବଟା ମସଲା ଟା ପକେଇକି ସେଇଟା ଟିକେ ଜଲଦି କଷି ହେଇଯାଏ ଯେହେତୁ ଭଜା ହେଇଯାଇଥାଏ ଟିକେ ଜଲଦି କଷି ହେଇଯାଏ। ଆଉ କଷି ହେଇଗଲା।
ଆଜ୍ଞା ଆଜ୍ଞା। ମୁଁ ଶୁଣୁଛି ଆଁ ଆପଣ ଥରେ କଣ ଯୋଉ ଯେମତି ଆମର଼ ଡେ ଯାଉ ଯେଉ ମହଲ କହନ୍ତିି। ମହଲରେ ତ ଜଣକ ସହିତ ପାଟି ତୁଣ୍ଡ ହେଇଥିଲା।
ହଁ ତ ଆସିଲା ବେଳକୁ ତା ତା ଦେହରେ ଟିକେ ମାନେ ଅଜାଣତରେ ଝିଅ ପିଲାଙ୍କ କଥା ତ ଜାଣିଥିବେ। କିଣିବା ପାଇଁ ଜିନିଷ ପଶିବେ ମାନେ ତାଙ୍କୁ କିଛି ଆଉ ଦେଖ ଦେଇନି ଆଉ ଏପଟ ସେପଟ ହେଲା ବେଳକୁ ଟିକେ ତର ତରରେ ଏଇଟା ନେବି ନା ସେଇଟା ନେବି ନା ସେଇଟା ନେବି ଆଉ ଜଣଙ୍କ ଦେହରେ ଟିକେ ବାଜିଗଲା। ସିଏ ଟିକେ ବହୁତ ଗାଳିଗୁଲଜ କଲେ ସେମିତି କରିବା କ ଥା ନୁହଁ କେମିତି କେହି ତ ଜାଣିକି କିଛି ଭୁଲ କରେନି।
ଆଜ୍ଞା ଆଜ୍ଞା। ନାଇଁ ଆପଣ